ହାଲୋ ହଁ ଭାଇ, ସିଦ୍ଧାନ୍ତ ଭାଇ କଣ କରୁଚ?
ହଁ ଭାଇ ବସିଚି ତମେ କଣ କରୁଚ?
ମୁଁ ମଧ୍ୟ ଏବେ ବସିଥିଲି ସାଙ୍ଗସାଥି ଆଇଛନ୍ତି ତ ଏମିତି ହସଗମାତ୍ ହଉଥିଲୁ ଆଉ।
ସାଙ୍ଗସାଥି ଆସିଚନ୍ତି କଣ ପାଇଁ କଣ କାମ ଥିଲା?
ନାଇଁ ଏମିତି ହିଁ ବୁଲିବାକୁ ଆସିଛନ୍ତି ଆମେ ମଧ୍ୟ ବସିଚୁ। ହସଗମାତ ଏମିତି ପୁରୁଣା କଥାକୁ ପକେଇିକି ହସୁଛୁ ଆଉ।
କୋଉ କଥା କହିବେ କି
ନା କଥା କଣ ଏମିତି ଆଉ ଭାଇ ତମେ କଣ ଖିଆପିଆ କରିସାରିଲଣି?
ହଁ ସରିଲାଣି ଖାଇବା ପିଇବା।
ଖିଆ ପିଆ ସରିଲା ତ?
ହଁ ହଁ ହଁ ଆମର ଚାଇଁଥିଲା ଜାଣିଥିବେ ଆମ ଚଇଁ ପଖାଳ ହେଇଥିଲା। ଆଉ ସେଥିରେ କିଛି ଭଜା ଭଜି କିଛି ବଢି ଚୁରା ମିଶିଲା ଆଳୁଭଜା ସେମିତି କିଛି ଭାତ ମାନେ ଆମର ବାଇଗଣ ପନିପରିବା ଆଇଟମ୍ ଯେମିତି ଆଚ୍ଛା ଆପଣ ପନିପରିବା ଆଇଟମ୍ ବିଷୟରେ କିଛି ଜଣିଛନ୍ତି?
ପନିପରିବା ଆଇଟମ୍ ହେଲେ କଣ ମତେ ତ ପୋଟଳ ଭଜା ଫୁଲକୋବି ଭଜା ଏବଂ ପତ୍ରକୋବି ଭଜା ସବୁ ଭଜା
ନାଇଁ ଭଜା ନାହିଁ କିଛି ଆମର କୋଉ ଋତୁ ରେ କଣ ଚାଷ କରାଯାଏ କଣ ପରିବା ହୋଇଥାଏ?
ଚାଷ ଆମର ତ ଏବେ ଆମର ତ ଏବେ ତଳି ପକା ହୋଇଚି। ତଳି ପକା ହୋଇଚି ଆମର ଧାନ ଚାଷ ହୁଏ ଏବେ ତ ତଳି ପକା ହୋଇଚି ଧାନ ଚାଷ ହବ ବର୍ଷା ବର୍ଷି ହେଲେ ଧାନ ଚାଷ ହବ ଆଉ।
ହୁଁ। ଆଉ ଆମର ଜାଣି ଥିବେ ଆମର ଆଉ ଓଡିଆ ଆମର ଜାଣି ଥିବେଆମର ପନିପରିବା ହୁଏ ଚାଷ କରାଯାଏ।
ଠିକ୍ ଠିକ୍ କହିଲ ଭାଇ ଓଡିଆ ଆମର ସମାଜ ତ ପନିପରିବା ଆମ ଚାଷ ପାଇଁ ବହୁତ୍ ପ୍ରସିଦ୍ଧ।
ହୁଏ ପତଳା ହୁଏ ବେସର ହୁଏ।
ହୁଁ।
କିଛି ପନିପରିବା ତାର ସ୍ଵତନ୍ତ୍ର ଏବଂ କିଛି ଆମ ରାଜ୍ୟରେ ପ୍ରସିଦ୍ଧ ଯେମିତି ଆମ ଓଡିଶାରେ କେମତି ସେଥିରୁ ପକାଯାଏ କିଛି ଜାଣିଛନ୍ତି?
ହଁ ଜାଣିଚି ନା।
ହୁଁ କିଛିଟା ଆପଣ ଯେତିକି ଜାଣିଛନ୍ତି ତାଠୁ ଅଧିକ ଟିକେ ମୁଁ ବି ଜାଣିଛି। ଆଉ ଯେମିତି କଣ୍ଟେଇ ଗୁଣ୍ଡି ବାଇଗଣ ଜାଣିଛନ୍ତି?
ନାଇଁ କଣ୍ଟେଇ କୋଳି ବାଇଗଣ ନା ମୋର କିଛି ଆଇଡିଆ ନାହିଁ।
ହ ଆମର ଆମ ଜିଲ୍ଲାରେ କଣ୍ଟିମୁଣ୍ଡି ବାଇଗଣଟା ହିଁ ବହୁତ ପ୍ରସିଦ୍ଧ।
ଆଚ୍ଛା।
ହୁଁ ଯେମତି ଆମର ଆମ ଜିଲ୍ଲାର କଣ୍ଟିମୁଣ୍ଡି ବାଇଗଣ ଯେମତି ତାକୁ ଜି ଆଇ ଟ୍ୟାଗ ଦିଆ ଯାଇଛି। ଜି ଆଇ ଜାଣିଛନ୍ତି? ଜେଆଇ‌ ଟ୍ୟାଗ।
ଜେ ଆଇ ଟ୍ୟାଗ ବୋଲେ କଣ?
ଆମର ଗୋଟେ ଗଭର୍ଣ୍ଣମେଣ୍ଟ ର ସ୍ୱତନ୍ତ୍ର ଗୋଟେ ଇଏ ଦିଆଯାଇଛି।
ଆଚ୍ଛା ଆଚ୍ଛା ଆଚ୍ଛା ତାହେଲେ ତମେ ବହୁତ ଭଲ ପନିପରିବା କରୁଥିବ ତାହେଲେ?
ହଁ ଆମର ଯେମିତି ଆ ଏଇ ବାଇଗଣ ମଧ୍ୟରେ ପୁରା ଛୋଟ ଛୋଟ ଦରକାର ଦେଖିବାକୁ ମାନେ କଣ୍ଟା ବି ଥାଏ। ଆଉ ଆକୁ ଖାଇବାକୁ ବାହାରିଛି ମାନେ ସାଧାରଣତଃ ବାଇଗଣ ଠାରୁ ମାନେ ସମ୍ପୂର୍ଣ୍ଣ ଭିନ୍ନ। ଯେମିତି ବାଇଗଣ ତ ତାଠୁ ଟିକେ ଭିନ୍ନ ଦେଖିବାକୁ ଅତି ସ୍ଵାଦିଷ୍ଟ ହୋଇଥାଏ ଖାଇବାକୁ। ଏଥିରେ ଏଥିରେ ମାନେ ବୋହୁତ ଙ୍କ ବିଜି ବିଜି କମ ଥାଏ।
ନାଁ ଠିକ୍ କହିଲୁ ଠିକ୍ ଅସିଲୁ ଆଉ।
ଓଡିଆ ପନିପରିବା ଭିତରୁ ଆମର ଯେମିତି ଆମର ପୋଟଳ ଜାଣିଚନ୍ତି?
ହଁ ପୋଟଳ ବିଷୟରେ ତ ମୁଁ ଜାଣିଛି ପୋଟଳ ତ ଆମର ଭାଇ ତମର ତ ଚାଷ କର ପନିପରିବା ନା? ଚାଷ ଜୋଉଆ କରୁଚୁ ତାହେଲେ ତମେ ଆମ ଦୋ ଦୋକାନକୁ କଣ ପନିପରିବା ପଠେଇବ?
ହଁ ନିହାତି ଭାବରେ ଆପଣ କଣ୍ଟାକ୍ଟ କଲେ ଆମେ ପଠେଇ ପାରୁୁବୁ କିଛି ଅଶୁବିଧା ନାହିଁ।
ମୁଁ ତମକୁ ଆଡ୍ରେସ ଦେଇଦେବି। ତମେ ସେଇ ଆଡ୍ରେସ ରେ ପନିପରିବା ପଠେଇବ ପଇସା ମଧ୍ୟ ଆମେ ରେଟ ଭଲ ରେଟ ରେ ଆମେ ଆମେ ତମକୁ ପନିପରିବା ତମେ ଆମକୁ ଯୋଗେଇଦବୁ ଠିକ୍ ଅଛି ଭାଇ।
ଠିକ୍ ଅଛି ସୁଲଭ ଦରରେ ଆମର ଜାଣିଚନ୍ତି ଆମର କାକୁଡି ଚାଷ ହୁଏ କାକୁଡି
କାକୁଡି ଚାଷ ମଧ୍ୟ ହୁଏ ଭାଇ ଟମାଟୋ ହୁଏ ଟମାଟୋ ତ ଆଜିକାଲି ବୋହୁତ ଡିମାଣ୍ଡ ନା ଟମାଟୋ ହୁଏ?
କାକୁଡି ଜାଣିଚନ୍ତି ଆମର ଏହା ଏକ ଆମର ପ୍ରାକୃତିକ ପନିପରିବା ମାନେ ପନିପରିବା ର ସାଧାରଣତଃ ଆମର ବର୍ଷ ଶୀତ ଦିନେ ମିଳତାଏ କାକୁଡି। ଆମ ଏହାକୁ ମାନେ ଏ ଆମ ସଵାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତାୟାରୀ ମାନେ କାକୁଡି ଟା ଖାଇଲେ ଦେହ ପାଇଁ ଟିକେ ଭଲ। ଆଉ ଆମର କଖାରୁ ବି ବୋହୁତ ପ୍ରତି ମାନେ ପର୍ବପର୍ବାଣୀ ରେ କଖାରୁକୁ ବ୍ୟବହାର କରାଯାଏ। ଆଉ କଖାରୁ କେବଳ ଏହାର ଫୁଲ ଆଉ କଖାରୁ ଆଉ କଖାରୁ ଭଜା
କଖାରୁ ଫୁଲ ତ କଖାରୁ ଫୁଲ ତ ବୋହୁତ ଟେଷ୍ଟ ଥାଏ।
ହୁଁ କଖାରୁ ଫଳ ସବୁ ଜିନିଷ ଆମେ କା ବ୍ୟବହାର କରିପାରିବା ଯେମିତି ଆମର କଖାରୁକୁ ଆମର ଓଡିଶାର ପ୍ରସିଦ୍ଧ ଖାଦ୍ୟ ଆମର ଯେହେତୁ ଜାଣିଛନ୍ତି ଶ୍ରୀମନ୍ଦିରରେ ମହାପ୍ରସାଦ ରେ ମଧ୍ୟ ଆମର ଅଖାରୁକୁ ବ୍ୟବହାର କରାଯାଏ। ହୁଁ ଆଉ କଖାରୁ ତ ବୋହୁତ ଭଲ ଦେହ ପାଇଁ ବି।
ହଁ।
ମ ଶ୍ରୀମନ୍ଦିର ମହାପ୍ରସାଦ ଯୋଉ ବନାଯାଏ ସେଥିରେ ବି ମଧ୍ୟ କଖାରୁକୁ ପଡିଥାଏ। ମହାପ୍ରଭୁଙ୍କର ବା ଓଡିଆ କଲଚର ଯେହେତୁନୀ ବସିଚନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥ। ତାଙ୍କର ଛପନ ଭୋଗରେ ହିଁ ଏଇଟା କରାଯାଏ ମାନେ ଅଛି ଗୋଟେ କଖାରୁର। ଆଉ ଆମର ଓଡିଆ କଲଚର ଆମର ସେ ଆମର ସାରୁ ସାରୁ ପରିବା ଜାଣିଛନ୍ତି?
ଶାରୁ ପରିବା ହଁ।
ହୁଁ ସାରୁ ଆମର ଯେମିତି ଆମର ଓଡିଶାର ବୋହୁତ ମାନେ ଡାଲମାରେ ଆମ ଓଡିଶାର ଫେମସ ଖାଦ୍ୟ ମାନେ ଡାଲମାରେ ପଡିଥାଏ। ଆହୁରି କେତେ ମାନେ ସନ୍ତୁଳା ବି କରାଯାଏ ସାରୁ ଭଜା ବି ହୋଇଥାଏ। ସାରୁ ଝୋଳ ଗୋଟେ ହୋଇଥାଏ ଜାଣିଛନ୍ତି କି?
ହଁ ସାରୁ ଜଳ ବିଷୟରେ ବି ଜାଣିଛି।
ଆ ଆମର-ଅ-ଅ-ଅ-ଅ ପରିବା ଆଉ କଣ ଅଛି ଆମର ଯେମିତି ଜହ୍ନି ଅଛି ବି ଜହ୍ନି ଆମର ଏଠି ଓଡିଶାର ଗୋଟେ ଅନ୍ୟତମ
ଜହ୍ନି ତ ସେତେ ମତେ ଖାସ୍ ଲାଗେନି। କିନ୍ତୁ ମୋନିକା ମଧ୍ୟ ଅଛି ମୋନିକା ବେସର ବଟା ତରକାରୀଟା ବହୁତ ସ୍ଵାଦ ଲାଗେ।
ଆମେ ଜହ୍ନି ଜହ୍ନି ବା ପୋସ୍ତକ କୁହନ୍ତି, ଜାଣିଛ?
ହଁ ଜହ୍ନି ବିଷୟରେ ଜହ୍ନି ତ ଜାଣିଛି କିନ୍ତୁ ଖାଇବାକୁ କିଛି ଭଲ ଲାଗେନି।
ଭଲ ଲାଗେନି ଆପଣଙ୍କୁ?
ନାଇଁ ଜହ୍ନି ସେତେ ଭଲ ଲାଗେନି।
ଆଉ ଯୋଉ ଆମର ହୁଏ ଆମର ଯୋଉ ବିଭିନ୍ନ ପ୍ରକାରର ଗ ଯେମିତି କୋଶଳା ଶାଗ
ହଁ, ମୋନିକା ଶାଗ।
ମାନେ ଆମ ବାଡି ମାନେକେରେ ସବୁ ପ୍ରମୁଖ୍ୟ ଭାବରେ ହୋଇଥାଏ। ଆଉ ପୋଇ ଶାଗ।
ଶାଗ ତ ଶାଗ ମତେ ବହୁତ ଲାଗେ।
ଖାଲି କଥା ହଉ। ପୋଇ ରାଇ ବା ପୋଇ ଘାଣ୍ଟ ଅତ୍ୟନ୍ତ ପ୍ରସିଦ୍ଧ ଆମର । କୁହନ୍ତୁ କାଲି ଏଗାରଟା ପଞ୍ଚାରେ
ମାନେ ଶାଗ ଶାଗ ତ ବହୁତ
ପୋଇ ପୋଇର ବହୁତ ଆଇଟମ ମାନେ ହୋଇଥାଏ ତା ପତ୍ରରେ ହୋଇଥାଏ ଏବଂ ତାର ଡଙ୍କ ବି କରାଯାଇଥାଏ।
ବାଇଡଙ୍କ
ହଁ, ଏବଂ ଆମର ସଜନା ଶାଗ ଜାଣିଛନ୍ତି ସଜନା ଶାଗ? ହ୍ୟାଲୋ।
ଭାଇ ତମେ ଆଇଁଷ ବିଷୟରେ କଣ ଜାଣ?
ଆଇଁଷ ବିଷୟରେ ତ ସେତେ କିଛି ମୁଁ କିଛିଟା ଜାଣିଛି କିନ୍ତୁ ଆମର ଓଡିଆ କାଲଚର୍ ଯେମିତି ଶାଗ ଉପରେ ଯେମିତି କହିଲି।
ଆଚ୍ଛା।
ସଜନ ଶାବା ଜାଣିଛନ୍ତି ସଜନା ଶାଗ?
ସଜନ ଶାଗ ହଁ ଜାଣିଛି ନା ସଜନ ଶାଗ ତ ବହୁତ ଖାଇବାକୁ ବହୁତ ସ୍ଵାଦ। ସଜନ ଶାଗ ଆଖି ପାଇଁ ହେଲେ ବହୁତ ଭଲ।
ଭିଟାମିନ୍ ସି ଥାଏ ବହୁତ ମାତ୍ରାରେ।
ଏବଂ ସଜନା ଶାଗଟା ଆମ ଆମ ଯେମିତି ଅଁ-ଅଁ ସ୍ୱାସ୍ଥ୍ୟ ପାଇଁ ଆମର ଉପକାରୀ ଗୁଣରେ ମଧ୍ୟ ଭରପୁର ଥାଏ‌। ଆଉ ଆମ ଓଡିଶା କାର୍ତ୍ତିକ ମାସରେ ଖିଆ ଯାଇଥିବା ଆମର ହବିଷ ଡାଲମାରେ ବେଳେ ବେଳେ କିଛି ନିର୍ଦ୍ଦିଷ୍ ଥୋଇଦାଅ, ମାନେ ପରିବା ଯେମ୍ ପରି ସାରୁ କଞ୍ଚା କଦଳୀ କଖାରୁ ଆଉ ଏମିତିକି କିଛିଟା ମିଶିକି ଆମର ହୋଇଥାଏ।
ଭାଇ କଲରା ଭଜା ବହୁତ, ବହୁତ ଭଲ ଲାଗେ, କଲରା ଭଜା ଭଲ ଲାଗେ ନା ଭାଇ?
କଣ କହିଲେ?
କଲରା ଭଜା? ଫୁଲ କୋବି ଭଜା ପତ୍ର କୋବି ଭଜା ଭା ଜିନିଷ ଖାଇବାକୁ ବହୁତ ମଜା ଲାଗେ।
ହୁଁ ଆପଣ କୋଉ ଡିଷ୍ଟ୍ରିକ୍ଟ ଆମର?
କଣ ଭାଇ କଣ କହିଲେ?
କୋଉ ଡିଷ୍ଟ୍ରିକ୍ଟ ଆପଣଙ୍କର?
ଆମର ଗଞ୍ଜାମ ଡିଷ୍ଟ୍ରିକ୍ଟ କିନ୍ତୁ ବର୍ତ୍ତମାନ ମୁଁ ଭୁବନେଶ୍ୱରରେ ଅଛି।
ତମେ ଭୁବନେଶ୍ଵରରେ ଅଛ?
ହୁଁ। ଭାଇ ଭୁବନେଶ୍ଵରରେ ଯୋଉ ବହୁତ ପନିପରିବା ମିଳେନି। ଏଣୁ ତେଣୁ ଜିନିଷ ବାହାରେ ଜିନିଷ ଖାଇିକିରି ଚଳିବାକୁ ପଡେ। ବହୁତ ଦେହଟା ଖରାପ। କଣ କରିବା ଖାଇବାକୁ ତ ମିଳେନି ନା ସେଥିପାଇଁ ଆମେ ବାଧ୍ୟ ହୋଇକି ଏଣୁ ତେଣୁ ଜିନିଷ ତେଲ ଜିନିଷ ଖାଇକିରି ହିଁ ଚଳୁଛୁ ପନିପରିବା ଖାଇଲେ ଦେହ ପାଇଁ ଭଲ
ହ୍ୟାଲୋ ହଁ କଣ କୁହନ୍ତୁ କଣ କହିଲେ?
ମୁଁ କହିଲି ଭୁବନେଶ୍ଵରରେ ରହିକି ଭାଇ ବହୁତ ଏଣୁ ତେଣୁ ଜିନିଷ ଖାଇବାକୁ ପଡେ। ପନିପରିବା ଖାଇବାକୁ ମୌକା ହିଁ ମିଳେନି।
ତମକୁ ଇଏ ଯୋଉ ହେଲା।
ହୁଁ।
ଆମ ଗଞ୍ଜାମ ଜିଲ୍ଲା ବିଷୟରେ ମୁଁ କିଛି ଜାଣିଛି ଅଧିକ କିଛି ଜାଣିନି ଆପଣଙ୍କୁ ହେଲେ ବି ମୁଁ କହିଦେଇ ପାରିବି କିଛି ଅସୁବିଧା ନାହିଁ।
ଠିକ ଅଛି ଭାଇ ଠିକ୍ ଅଛି।
କଥା ହେଇକି ବି ବହୁତ ଭଲ ଲାଗିଲା ଯେମିତି ଆପଣ ବା ଗଞ୍ଜାମ ଜିଲ୍ଲା ଛାଡିକି ଗଞ୍ଜାମ ଜିଲ୍ଲା ବହୁତ ଭୟଙ୍କର।
ଭାଇ ଆପଣଙ୍କର କୋଉ ଜିଲ୍ଲା?
ଆମର ନୟାଗଡ଼ ଜିଲ୍ଲା।
ନୟାଗଡ଼ ଜିଲ୍ଲା ବିଷୟରେ ତ ମୁଁ ମଧ୍ୟ ବହୁତ କିଛି ଜାଣିନି? ନୟାଗଡ଼ ବିଷୟରେ କଣ ପ୍ରସିଦ୍ଧ କିଛି କୁହନ୍ତୁ?
ହୁଁ ଆପଣଙ୍କୁ ନେଷ୍ଟ କଲ ରେ ଆପଣଙ୍କୁ କହିବି କିଛି ଅସୁବିଧା ନାହିଁ।
ଆଚ୍ଛା ଆଚ୍ଛା।
ଟାଇମତ ହେଇଗଲାଣି କିଛିଟା ଆମର କଥା ହେଲେ ବହୁତ ଭଲ ଲାଗିଲା କାରିଆ ମାଧ୍ୟମରେ।
ଭାଇ ଟାଇମ ତ ହେଇନି? ଅହ।
ହଁ ଆପଣଙ୍କୁ ନେଷ୍ଟ କଲରେ କହିବି କିଛି ଅସୁବିଧା ନାହିଁ।
ହଉ ଭାଇ ଠିକ ଅଛି ହଉ ଭାଇ ମତେ ମଧ୍ୟ ବହୁତ ଭଲଲାଗିଲା ତମର ଯୋଉ ଜ୍ଞାନ ଅଛି କଣ କରିବା ବିଷୟରେ ଜାଣିକି ମୁଁ ଅତ୍ୟନ୍ତ ପ୍ରସନ୍ନ ହେଲି।
ହଁ ଖାଦ୍ୟ ଉପରେ ବି ଆପଣ କଥା ହେଲେ।
ହଁ ଖାଦ୍ୟ ବିଷୟରେ କଥା ହେଲେ ତ ଭଲ ଲାଗେ।
ହଁ ଠିକ ଅଛି ଯାଆନ୍ତୁ ଖାଆନ୍ତୁ। ହୁଁ ପରେ ଟିକେ କଲ୍ କରିବି ଆଉ।
ହଉ ଭାଇ ଠିକ୍ ଅଛି, ହଉ ଚାର୍ଜ ହେଲା କି?